ହ୍ୟାଲୋ। ହୁଁ। କିଛି ନାହିଁ ରୋଷେଇ ଆଉ। ଆଉ କଣ କରିବା? ହୁଁ। ଆଜି। ଆଜି ପା ସିମ୍ପଲ ପା ଖାଇବା ଆଜି ଶନିବାର। ଭାତ ଡାଲମା, ଭଜା। ବଡି ଭଜା। ବାଇଗଣ ହବ ଭଜା ଗୋଟା ବାଇଗଣ।
ଆଜ୍ଞା ତମ ଘର ବି ଶନିବାର ନିରାମିଷ ଖିଆ ହୁଏ କି?
ହୁଁ ହୁଁ ମୁଁ ସବୁ ବାରେ ଏମିତି ନାହିଁ। ସେ ତ ସବୁ ବାର ଟିକେ ସୋମବାର, ମଙ୍ଗଳବାର। ଶନିବାର, ଗୁରୁବାର ହଁ।
ଏଇ ଖାଇଲେ କଣ ସକାଳେ?
ସକାଳେ ରୋଟି ଭଜା।
ହଁ।
ଆଉ ତମେ?
ମୁଢ଼ି ଖାଇଛି ଆଉ।
ହୁଁ-ହୁଁ। ହୁଁ।
ଦେଇ ଭଲ ଅଛ ନା?
ହୁଁ ଭଲ ଅଛି। କଣ ଏବେ ପଢ଼ାପଢ଼ି ଚାଲିଛି ନା?
ହୁଁ ମୋର ବିଏ କମ୍ପଲିଟ ହେଇଯାଇଛି। ଏବେ ଘର ପାଖରେ ଅଛି। ଆଉ ଆଗକୁ କିଛି ପଢ଼ିନି ଆଉ।
ଓହୋ କୋଉଠି ବିଏ କରୁଥିଲ?
ଏଇଠି ଆମ ଗାଁ ପାଖରେ।
ହୁଁ-ହୁଁ। ହଁ ବଢିଆ। ଏବେ ତାହେଲେ ପାର୍ଟ ଟାଇମ ଜବ ଆଉ ନାଇଁ।
ଆଜ୍ଞା।
ହୁଁ ହୁଁ ହଁ କିଛି କରିବା ବି ଭଲ।
ହାଲୋ।
ତମେ ରୋଷେଇ କର ନା ମା ଏକା ରୋଷେଇ କରନ୍ତି।
ନାଇଁ ମା ରୋଷେଇ କରନ୍ତି ମୁଁ ତାଙ୍କୁ ଟିକେ ହେଲ୍ପ କରି-
ହେଲ୍ପ କରିଦିଅ ଆଉ ତମେ ସିକିଚ ରୋଷେଇ ନାଶିକିନ?
ହଁ ରୋଷେଇ ଶିକିଚି ସେମତି ମାନେ ମା ନରହିନେ
ଆ କରିଦିଅନ୍ତି ଆଉ ହଁ ସେମିତି କାମ ଆଉ ହୁ ହୁ ହୁ।
ହଁ ନହେନେ ମା ରହିନେ ମା କରନ୍ତି।
ସେଇଆ ଘରେ ମା ଥିଲା ମାନେ ଆଉ କିଏ ରୋଷେଇ କରେନ୍ତି ନାଇଁକି ମୁଁତ ଜମା କରେନି।
ହଁ ଆମ ଘରେବି ସେଇଆ ବାକି ରାତିରେ ରୁଟିଟା ମତେ କରିବାକୁ ହୁଏ। ଅ ରୋଟି ତରକାରୀ ଯାହାବି ହୁଏ।
ହଁ-ହଁ-ହଁ।
ରାତିରେ ମାଁ ଟିକେ ରେଷ୍ଟେ ନିଅନ୍ତି ପୁରା।
ଭଲବି ଆଟିକେ ଟିକେ ତାଙ୍କୁବି ରେଷ୍ଟ ଦବା କଥାନା।
ହୁଁ ଆଉ ସିଏ ସକାଳୁ କାମ କରନ୍ତି ଆଉ ରେଷ୍ଟ ନେବେନିନା।
ଓ ହଁ। ଘରେ ଆଉ କିଏ ଅଛନ୍ତି?
ହୁଁ ବାପା ନାଇଁ ଭାଇ ଅଛନ୍ତି ସିଏ ବଡ଼ ଆଉ ମୁଁ ଛୋଟ। ଆଁ ବାପ୍
ହଁ
ଛୋଟ ପରିବାର
ହୁଁ ହୁ ହୁ ଆମରବି ଜାମ୍ କିନ୍ତୁ ଶାଶୁଘରେ ଦୁଇଭାଇ ଅଛନ୍ତି। ଦି ଭାଇରୁ ଜଣେ ରହୁନାହାନ୍ତି ସେବାହାରେ ରହୁଛନ୍ତି ଯେହେତୁ ସେବ୍ୟାଙ୍କ ମ୍ୟାନେଜର। ସିଏ ତାଙ୍କର ବାହାରେ। ତାଙ୍କ ଛୁଆ ପିଲା ସମସ୍ତେ ବାହାରେ ରହୁଚନ୍ତି ଆଉ।
ହଁ ତୁମର ଛୁଆ ପିଲା ଅଛନ୍ତିନା ନାଁ?
ହଁ ଗୋଟେ ପୁଅ।
ହଁ ଛୋଟଟା ଆଉ?
ଛୋଟିଆ ନୁହଁ ଜନ୍ମ ସେଚାରି ଆଠ ବର୍ଷ ହେଲାଣିି ଆଉ ଛୋଟ ଅଛି।
ହଁ।
ମୁଣ୍ଡ ଖରାପ୍ କରିଦଉଚି
ହୁଁ ଛୁଟ ଛୁଆ ମାନେତ ବହୁତ୍ ବଦମାସ୍ କରନ୍ତି।
ଓହୋ ସେବଦମାସରେତ ଅ ମାନେ ଅଧିକ ବଦମାସ୍ ହେଇଯାଉଚି। ମୁକଇଲି ଯେତିକିରେ ସ୍କୁଲ ଯେତିକିରେ ସ୍କୁଲ ଖୋଲା ହେଇଗଲା କାଲିଠୁ ସେତିକି ଏଘରଟା ଶାନ୍ତ ପଡ଼ୁଚି।
ହଁ କାଲିଠୁତ ସ୍
ହଁ ଆଉ ସେଇ ଘରଟା ସେଥିପାଇଁ ଶାନ୍ତ ପଡ଼ୁଚି ସେ ହଁ ଆଉ ସିଏ ଥିଲା ବେଳେ ମାନେ ସମସ୍ତେ ଘରଟା ସାରା ସମସ୍ତେ
ହୁଁ।
ତଭାଇ ରହନ୍ତିନି ଘରେ ସେତାଙ୍କର କୋଚିଂ ସେଣ୍ଟର ଯେହେତୁ ସେତାଙ୍କର ଛୁଆଙ୍କ ପା ଖରେ ରହନ୍ତି ଆଉ ଘରେତ ଜେଜେବାବା ଜେଜେମା ମୁଁ ଆମ ମୁଣ୍ଡ ଅଧା ଖରାପ୍ କରିଦଉଥିଲା।
ହୁଁ
କାହାକୁ ମାନୁ ନଥିଲା ହେଇକା ପାପା ଛଡ଼ା ସେ ଆଉ କାହାକୁ ମାନେନି।
ହଁପା ଏଇ ସବୁ ଘରେ ପିଲାମାନେ ଯେମି
ହଁ ସେୟାବା। ଆଉ ସମସ୍ତଙ୍କୁ ମାନୁ ନାହାଁନ୍ତି ଏସମସ୍ତଙ୍କୁ ଦେଖୁଚି ସବୁବେଳେ ଆମକୁ ମାନୁନି ଏତେ।
ହୁଁ
ତା ପାପାଙ୍କୁ ଦେଖୁନି ତାପାପା ଥରେ ଆସୁଚନ୍ତି ଖାଇବା ପାଇଁ ଖରାବେଳେ ନହେଲେ ରାତିରେ ସେଥିପାଇଁ ପାପାଙ୍କୁ ମାରୁଚି ଆଉ।
ହଁ।
ହଁ ଅ
ଦେଇ ରୋଷେଇ ସରିଗଲାଣି ନା ଚାଲିଚ଼ି?
ରୋଷେଇ ମାନେ ହଁ ସେଇ ଡାଲମା ଫାଲମା ମୁଁ କହିଲି ଥାଉ ମାନେ ସିଝେଇ ଦେଇକି ରଖିଦେଇଥିଲି। କାହିଁକିନା ପୁଅ ବି ଯାଉଚି ନା ଖାଇକି, ସିଏ ସେ ଭାତ ଖାଇକି ଯାଉଛି ନେଇକି ଯାଉଛି ରୁଟି। ଥରେ ରନ୍ଧା ହେଇଯାଉଛି ତା ପାଇଁ ଯାହା ହେଲେ। ଡ଼ାଲମା ଅଳ୍ପ ଛୁଙ୍କ ମାରକି ଦିଏ, ମୁଁ କହିଲି ହେ
ପଢ଼ନ୍ତି ନା ପ୍ରାଇଭେଟ୍ ରେ ଏ ଆମ ଗମେଣ୍ଟରେ, ଶିଶୁ ମନ୍ଦିର ସକାଳୁ ତ ଏବେ ହଉଛି। କିଏ ନା ସକାଳ ତ ସେଟା ହୁଏ।
ଯେହେତୁ ତାର ଥିନ ଫୋରେ ଫୋର ହେଇଗଲା। ସେଥିପାଇଁ ତାର ଦଶଟାରୁ ଚାରିଟା, ସାଢେ ଚାରିଟା। ସାଢେ ଚାରଟାରେ ସେ ଆସୁଛି, ହଁ କିନ୍ତୁ ଆସେ ସିଏ ଆଉ ତାକୁ ଟିଫିନ ନଦେଲେ ବି ସେ ଖାଇବ କଣ? ସେଇଠି ତ ଯିବା ଆସିବା କରିପାରୁନି ନା, ଆଉ
ହୁଁ
ସେଥିପାଇଁ ତାକୁ ଟିଫିନ ସେ ଖାଇକି ଯାଉଛି। ଟିଫନ୍ ବି ନେଇକି ଯାଉଛି, ମୁଁ ସେତେବେଳେ ରୋଷେଇ କରିଦିଏ ଆଉ ଡାଲମା ଟା କଣ ହଁ ସିଏ ଯେତିକି ଖାଇଲା ତାକୁ ଛୁଙ୍କ ମାରିକି ଦେଇଦେଲି। ଗଲେ ଆଉ ପଛରେ ଗରମ କରିକି ଛୁଙ୍କ ମାରିବି, ନହେଲେ
ହଁ ଖାଇବା ପାଇଁ କି ସେଇ ଗୋଟେ ଦୁଇଟା ଏତେ ମଣ କରିକି
ଏତେ ସକାଳୁ ଦଶଟା ବେଳେ ଛୁଙ୍କ ମାରିଦେବି ନଅଟା ସାଢେ ନଟା ହବନା ସେଥିପାଇଁ ମୁଁ ମାରି ନ ଥିଲି। ଏବେ ଖାଇଲା ବେଳକୁ ମାରିବି, ଖାଇବେ ବାବା ସେ ପନ୍ଦର ବଳୁ ଖାଇଦିଅନ୍ତି ବାବା ମାମା
ହୁଁ ମାଉସୀଙ୍କ ଦେହ ଭଲ ଅଛି?
ହୁଁ ହୁଁ, ସିଏ ଭଲ ଅଛନ୍ତି।
ହୁଁ
ସିଏ ତ ତ ବିନ୍ଦାସ।
ହୁଁ ଦେଇ ରଜରେ କୁଆଡେ ବୁଲିବା ପାଇଁ ଯାଇ
ଏଇ ଘରକୁ ଘରକୁ ଯାଇଥିଲି ଆଉ କୁଆଡେ ଯାଇନି, ଘରକୁ ଯାଇଥିଲୁ। କୁଆଡେ ବୁଲିକି ପାରିଲିନି ଖାଲି ସେମିତି ଘରେ ରହି ରହିକି ପଳି ଆସିଲି କାହିଁକିନା ସାନ ଭାଇର ବାହାଘର ଏବେ ଏକ ତାରିଖରେ ଅଛି। ଘରେ ତ ବାପା ହୁଁ। ଏ ଏତେ ବଡ ଭଉଣୀ ହେଲେ ତ ଜାଣିଛ ଏମିତି କଣ ସବୁ ଦାୟି ତ ତାରେ ସିଏ ସାନ ହେଲା ବେଳକୁ ସିଏ ପ୍ଲାନ୍ ପଳେଇ ଯାଉଛି, ଆଉ ସିଏ ରହୁନି ବାପା ମା ଆଉ ସିଏ କଣ ବୁଝିବଯେ ଆଉ ମତେ ସବୁ ଦାଇ ତ ନବାକୁ ପଢୁଛି ଆଉ, ମୁଁ ସବୁ ଜିନିଷ ପତ୍ର କିଣିକି ଏଠୁ ନେଲି। ନେଇକି ଘରେ ସବୁ ସଜାଡି ସଜାଡି ଦେଇକି ସବୁ ଯେତିକି ବ୍ୟବହାର ବ୍ୟବହାର ସବୁ, ସଜାଡ଼ି ଦେଇ ଟିକେ ପଳେଇ ଆସିଲି। ମୁଁ କହିଲି ଆଉ ରିସିର ସ୍କୁଲ ଖୋଲିଲେ ଆଉ ଯାଇପାରିବିନି ସବୁ କାମ ସାରିଦେଇ କି ପଳେଇଆ। ତାପରେ ଫେର ଆସିବେ ବାହାଘର ଥିବ ଦୁଇ ଦିନ, ସେ କାହିଁ ନାଁ ଏକାଥରେ ହେଲାବେଳକୁ ସବୁ କାମ ମତେ ପ୍ରେସର ପଡ଼ିଯିବନା।
ହଁ।
ସଇଆକୁ କରିକି ଆସିଲି ଆଉ ସବୁ ସାରିକି ଆସିଲି। ଏବେ ସ୍କୁଲ ଖୋଲିଗଲା ଆଉ ଯାଇପାରିବିନି ଆଉ ଆଉ ତ କହିବାକୁ ରହିଲା ଏକ ତାରିଖ ନା ଆଉ କେତ ଦିନ, ଅଳ୍ପ ରହିଲେ।
ହୁଁ ଆଜି ତ ହେଇଗଲା। କୋଡିଏ ତାରିଖ ହେଇଗଲାଣି ଆଉ ହୁଁ। ଆଉ ଅଳ୍ପ ଦିନ ପରେ ପୁଣି ଯିବ ଆଉ।
ବାହାଘର ନ ସରିଲା ପର୍ଯ୍ୟନ୍ତ ମୁଣ୍ଡ ଖରାପ ହେଇଯିବ।
ହଁ। ବାହାଘର ସରିବା ପୂର୍ବରୁ ବି ଟେନସନ ସରିଲା ପରେ ବି କିଛି ଦିନ ଟେନସନ।
ଟେନସନ ଟେନସନ ସବୁ କାମ ପ୍ରେସର ପାଇଁ। ଫେରେ ମନେ ପକେଇ ଦିଏ ସମସ୍ତଙ୍କୁ ହଁ ସେୟାବା। ମନେ ପକେଇ ଦିଏ ସବୁ ଜିନିଷ।
ହୁଁ ଆଉ ନିୟମ ବହୁତ ନିୟମ ଅଛି ବାହାଘର।
ହୁଁ ହୁଁ ବଡ ହେଲେ ଅସୁବିଧା।
ହୁଁ।
ଘରେ ଦେଖ ଘରର ବଡ ବୋହୂ ହେଲେ ତମେ ଟେନସନ। ଆଉ ବଡ ଝିଅ ହେଲେ ବି ଟେନସନ।
ଏପଟେ ସମ୍ଭାଳିବ ନା ସେପଟେ ସମ୍ଭାଳିବ।
ଏୟାବା ବଡ ବୋହୂ ହେଲା ବେଳକୁ ତମେ ସବୁଆ ଦେଖିବ ଫେରେ ସାନ। ବଡ ଝିଅ ହେଲା ବେଳକୁ ସିଆଡକୁ ଦେଖ କଣ କରିବ ମଣିଷ।
ହୁଁ ଦୁଇପଟେ ଏପଟେ ବି ବଡ ବୋହୂ ସେପଟେ। ଏପଟେ ବି ବଡ ଝିଅ ହଁ।
ଏୟାକୁ ଦେଖିଲା ବେଳକୁ ମୁଣ୍ଡ ଟେନସନ ହେଇଯାଉଛି ମୋର।
ହୁଁ।
କଣ କରିବା।
ସମ୍ଭାଳିତେ ହବ ଆଉ କଣ କରିବ।
ହଁ ବା ମତେ ମଝିରେ ମଝିରେ ଏଠି କାମ ସାରିକି ଘରକୁ ମାନେ। ଏଥି ମାନେ ରୋଷେଇ ପାରନ୍ତିନି ରୋଷେଇ ମତରେ ଆଉ ରୋଷେଇ ସାରିକି ଫେରେ ଯିବାକୁ ପଡୁଛି।
କୁଆଡେ ମାନେ ବାବା ଘରକୁ ତୁମର ମ ପାଖରେ କି ବାବା ଘର।
ହଁ ପାଖିରେ ସତରେ କିଲୋ ମିଟର।
ହଉ ଗାଡିରେ ଚାଲିଗଲେ ଆଉ।
ହଁ କୁହନ୍ତୁ ନହେଲେ ମତେ ଯଦି ତାଙ୍କର ବ୍ୟସ୍ତ ଥିବେ ନେଇକି ନପାରିବେ। ଏଇ ଯଉ ନେଇକି ବସ୍ ବସେଇଦେବେ ମୁଁ ଯାଇକି ବସ୍ ଓଲେହି ପଡିକି ସେ ପଳେଇବେ।
ହୁଁ ପୁଣି ଯାଉନ ଯେ ପୁଣି ସନ୍ଧ୍ୟା ବେଳକୁ ଘୁରୁତବ। ହଁ।
ଏମିତି ଚାଲିଛି କଣ କରିବି
ହଁ
ହଁ ଅସୁବିଧା ହେଲା
ହଁ
ସବୁ ଆଡୁ ଆମର ସାନ ଜା ଆସିବେ
ସିଏ ବାହା ହେଇନାହାନ୍ତି ମାନେ ତମ ଦେଉର
ସାନ ଦିଅର ବାହାହେଇଛନ୍ତି ନା ସେ ଜାଆ ଆସିବେ।
ହୁଁ ବାହାରେ ରୁହନ୍ତି ଆଉ
ନିଜେ ବାହାରେ ରହୁଛି ସିଏ ଏବେ ଆସିଛନ୍ତି ଘରକୁ ଆସିଛନ୍ତି। ହୁଁ ଆସୁଛନ୍ତି ସେ ଘରେ ଅଛନ୍ତି ଘର ଆଡେ ଆସିବେ ଆଉ
ହୁଁ ତୁମକୁ ବି କିଛି ହେଲ୍ପ ହେଇଯିବ।
ସେ ସେତକ ଏଇ କହିପାରିବିନି କ୍ ବର୍ଷକ ଧରେ କେତେବେଳେ କଥା ହେଲେ କହିବି ଆଉ
ହଁ ହଁ ହଁ ମୁ ବୁଝୁଛି ସେମିତି ସବୁ କରେ।
ହଁ ମାନେ ଆମର ପୁରା ନୋ ସବୁ ଜିନିଷରେ ହେଲା
ହୁଁ ଜଣେ ଯିଏ କରି ଯାଉଥିବ ସିଏ କରୁ ଥିବ ବାସ ଚୋପଇକି କରିଲ ଯିଏ କରୁନଥିବ ଆଉ ତାକୁ କହିବି ଇଚ୍ଛା
ହଁ ତାଙ୍କର ଫୋନ ଭଲ ତ ସେ ଭଲ ଆଉ ଏମିତି ଆଉ ଫୋନ୍ ଭଲ ସେ ଭଲ ଏମିତି ଆଉ
ହୁଁ ଘିଅ ଅ ବେିକା କରନ୍ତି କିଛି ସେ
ଉଁ ନା କିଛି ନାହିଁ କିଛି ନାହିଁ
ହୁଁ ସେ ସେମିତି ଅଛନ୍ତି ହଁ ହଁ ସେତ ଠିକ୍ ହଁ ଆଜିିକାଲି ତ ଅମ୍
ହଉ ଚାଲିଛି ଆଉ ଲାଇଫ୍ ଆଉ
ହଁ
ନିଜେ ଭଲରେ ରହିଲେ ଭଲ ସମସ୍ତଙ୍କୁ ରଖିଲେ ଭଲ ହେଲା ନାଇଁ କି-
ହଁ ନିଜେ ଭଲ ରହିଲେ ଆଉ ହଁ ଯେପର୍ଯ୍ୟନ୍ତ ସମସ୍ତଙ୍କ କଥା ମାନିକି ଚଳୁଥିବୁ ସେପର୍ଯ୍ୟନ୍ତ ସମସ୍ତେ ଭଲ ଭାଇ କାହା ଏଡି କିଛି ଗୋଟେ କଥାରେ ନା କହିଦେଇଥିବୁ ସେ ସେଇଠୁ ଖରାପ ହେଇଗଲା
ସାଙ୍ଗ ସାଙ୍ଗ କର ହଁ କରିବା
ହଁ ଆଉ ଯିଏ ଭଲ ମାନେ ସେ ସବୁ କଥାକୁ ହିଁ ମାନିକି ଚଳୁଥିବ ହଁ ଯାହା କହୁଛନ୍ତି ବଡ ମାନେ
ହଁ ମଲ ଚାଳଚ ଖନ୍ତ୍ରଉ
ହଁ
ସେତେଳେ ପର୍ଯ୍ୟନ୍ତ ଆମେ ଭଲ ବି ରହିବ
ହଁ
ହ
ଆମ ଘରେ ବି ଭାଇ ବାହା ହେଇନାହାନ୍ତି
ହୁଁ ହୁଁ
ଆମ ଘରେ ଭାଇ ତ ଏବେ ବାହା ହେଇନାହାନ୍ତି ତାଙ୍କର ବି ହୁ ଏଜ୍ ହେଇଗଲାଣି ଏ ବାହା ହେଇନାହାନ୍ତି ଆଉ ମିଳୁନି ଝିଅ ତ ବି ମିଳୁନାହାଁନ୍ତି ହଁ
ଆମ ଭାଇ ଝିଅ ମିଳୁନାହାନ୍ତି ଏ ଯୋଉ ଗୋଟେ ମାସେ ଗୋଟେ ଝିଅ ମିଳିଲା ମୁଁ କହିଲି ଦେ ବାହାଘର କରିଦିଅ ଆଉ ଏତେ ଖୋଜନି
ହଁ ସେଇ ଛାଡିଲେ ପୁଣି ସିଏ ବି ଆଉ
ସିଏବି ମିଳିବନି ସେଇବା ତା ଆମର ସେ ଭାଇ କହୁଥିଲା ଯେ ନାଇଁ ଏମାନେ ଗରମ ଦିନର ବାହାହେବାନି ଏ ଯୋଉ ଟିକେ ଶୀତ ଦିନ ହେଲେ ଏତେ ଗରମ ଟିକେ ଆସିପାରିବେନି ହଁ ଆଉ ଏ ସମସ୍ତେ କହିଲେ ତ ନ ବାହା ହବୁ ଆଉ କେହି ଝିଅ ଦେଖିବେନି କାହିଁକି ନା ଝିଅ ମିଳନାହାନ୍ତିଯୋଉ ମୁ ତ ଗୋଟେ ଗୋଟେ ମିଳିଛି ତ ତାକୁ କହୁ ଛାଡେ ନା ଆ ସତ ଯେବେ ଝିଅ ମିଳୁନାହାନ୍ତି ନା ସିଏ ଯଦି ଫେର କୁଆଡ଼େ ବାହାହେଇ ଗଲା ଫେରେ ତମେ ଫେରେ ବୁଲ୍ ଥିବ ବର୍ସେ
ଏ ମାନେ ମିଳୁଛନ୍ତି ଇଏ ଏ କେହି ରାଜି ହଉନାହିଁ ଆ ଆଜିକାଲି ହଁ ହୁଁ ଆଉ ଝିଅ ମାନେ ଟିକେ ହଁ ସେମିତି
ଗଭର୍ଣ୍ମେଣ୍ଟ ଚାକିରୀ ବି ଦେଖୁଛନ୍ତି ସେ ଆଉ
ଆଉ ସେମାନେ ବି ଯୋଉପ କରୁଛନ୍ତି ଆଉ ଏତେ
ହୁଁ।
ସେମାନେ ନିଜେ ନିଜ ଇଚ୍ଛାରେ ଇଏ କରୁଚନ୍ତି ମୋ ଘର ଇଚ୍ଛାରେ।
କୁହ? କଣ କରିବା?
ହୁଁ।
ମୁଁ ତତେ ମାଡିବସେ କ ଆଜ୍ଞା?
ମାନେ ତମ ଘରେ ଯୋଉ ବଡ ବାପା ଏକା ବୁଝୁଥବ ମାନେ ତୁମ ବାବାଙ୍କର ତାଙ୍କ ଭାଇ।
ହଁ ସିଏ ହଁ ହଁ ଶାଶୂ ଘର ବଡ ବାପା ଅଲଗା ରହୁଚନ୍ତି।
ହଲୋ।
ଯେହେତୁ ବାବା ଚାକିରିୀ କରିଥିଲେ ନା।
ହୁଁ।
ବାବା ବି ନା ଶଶୁର ଯେତେବେଳେ ଚାକରି କରିଥିଲେ ସେ ଦେଖ ଏକରେ ଜାଗା କିଣି ଦେଇଥିଲେ, ରହିଯାଇଚନ୍ତି ଆ ବଡବାପା ସେମିତି ସେ ବି ଚାକିରି କରିଥିଲେ ପାରାଦୀପ ପୋର୍ଟ ରେ। ସେଠି ଜାଗା ଦେଖିକି ରହିଯାଇଚନ୍ତି ଏବେ ସବୁ ଅଲଗା ହେଇଚନ୍ତି ଆଉ।
ହଁ ଆମ ଘରେ ବି ସେମିତି ଅଲଗା ଅ ଛନ୍ତି ସମସ୍ତେ।
ହୁଁ। ଏମିତି ଚାଲିଚି ଆଉ।
ହଁ ସେମିତି ହେଇ ଚାଲିଚି ଆଉ।